ହ୍ୟାଲୋ। ହଁ କ୍ଲିୟର ଆସଛି।
କଣ କରୁଥିଲେ?
କିଛି ନାହିଁ ରୋଷେଇ ଚାଲିଛି।
ହଁ କଣ ରାତିରେ ଆଜି ରୋଷେଇ କଣ?
ରୋଷେଇ ଆଜି ତ ରବିବାରେ ଅଛି। ହଁ ଭା ଭାତ ଆଉ ଚିକେନ ଆଉ ଆଜି ମଶ୍ରୁମ୍ ଛତୁ ହେଇଛି ଭେଜ ନନ ଭେଜ ରହିଯାଉଛନ୍ତି। ଆଛା।
ଛତୁ କଣ କିଣା ହଉଛି ନା ସେ ଘରେ ହେଇଥିଲା।
ନାଇଁ କିଣା।
ଛତୁଟା ବି ତ ଆଇଁଷ ରେ ଜୋଧେ ଯାଉଛି।
ଗଲେ ଯେ ଚିକେନ ଛ ଆଇଁଷ ବୋଲିକି ବାରରେ ମାନେ ଖାଉନା। ନେ ଏମିତି ହିଁ ସେ ଚିକେନ ଖାଉନାହାନ୍ତି, ଛତୁ ପନିର ସେମାନେ ଖାଉଚନ୍ତି।
ହୁଁ ହୁଁ ଚିକେନ ଆମେ ତ ଛତୁ ପା ଆଇଁଷ କପାଇଁ କହୁଚନ୍ତି।
ସେଟା ଟା ଆଗରୁ ଅଛି ଆଉ, ଏବେ ବାରୁଚନ୍ତି, ଆଉ ଓଷାବାର ପର୍ବରେ ସେଟା ଟିକେ ଖାଆନ୍ତିନି।
ପତୁରା ଟାକୁ ବିଦ ଆଛା ତା ଉଦ୍ଭିଦ କୁହନ୍ତି କି ଆଉ କେ ତଣୁ ବି କୁହନ୍ତୁ, ଅଟା ଯିବ କବକ ସେଇଥି ପାଇଁ ଏଟା ଖାହାନ୍ତିନି।
ତ ଛତୁ ଚାଷ ବି କରୁଚନ୍ତି ଏବେ ସବୁ।
ହଁ ଏବେ ଛତୁ ଚାଷ ପ୍ରାୟ କଲେଣି। ହୁଁ ହୁଁ ସରକାର ବୋହୁତ ସ୍କିମ୍ ଦୋଉଚି ଯେ ସମସ୍ତେ ପ୍ରାଏ କରୁଚନ୍ତି, ଏବେ କରୁଚନ୍ତି ଛତୁଚାଷ।
ହଁ।
ଏ ସବୁ ପନିରରେ ପାଉଡ଼ର ମିଶାଇ ଦୋଉଚନ୍ତି ଯେ ପନିର ଆଉ ଟେଷ୍ଟ ବି ଲାଗୁନି।
ହଁ ସେଟା ଘରେ ବନେଇକି ଖାଆନ୍ତୁ, ଘରେ ବନେଇଲେ ତାର ଟେଷ୍ଟ ଆସିଯିବ।
ହଁ ଘରେ ଆଜିିକାଲି ଆଉ ଗାଈ କିଏ ରଖୁଚି ଯେ ଘରେ
ମାନେ ଏମିତି କିଣା କ୍ଷୀର ସେ ଓମ୍ ଘରୁଆ କ୍ଷୀର ଯିଏ ବିକୁଚନ୍ତି। ଆଣିକି ସେମି ତ ପ୍ରାୟତ ସବୁବେଳେ କରିହବନି। ସେମିତି। ଆଉ ଆଜିକାଲି ଗୋରୁ ଗଈ ବି ଆଉ କିଏ ବେଶୀ ରଖୁନାହାନ୍ତି।
ହୁଁ। ସହରରେ ତ କେ ରଖୁନାହାନ୍ତି, ଛାଡି ସାରିଲେଣି ସହରରେ କିଏ ରଖୁନାହାନ୍ତି।
ଗାଁରେ ବି ଆଉ ଚାଷ ଚାଷ ଯୋଉ କରୁଥିଲେ ବଳଦରେ ଆଉ ଏବେ ନାହାନ୍ତି।
ନା ନା ଆଉ ଚାଷ ନାହିଁ, ମୁଁ ତ ଆମ ଘର କହୁଚି, ଗାଁରେ ଆମ ଘରେ ଆମ ସେପଟେ ନାହିଁ ଆଉ ଗାଁ ବଳଦେବ କାହିଁ ନାହିଁ।
ଆ ସବୁ ତ ଏବେ ଟା ତ କରୁଚନ୍ତି ଯେତେ ଯୁଗ ଆଗକୁ ଆଗକୁ ଯାଉଚି ନା ସେତେ ସବୁ ଆମର ପୁରୁଣା ଦିନିଷ ସ୍ମୃତି ସବୁ ହଜି ଯାଉଚି।
ଆଗରୁ ଦେଖୁନାହାନ୍ତି, ହଁ ଆଗରୁ ଦେଖୁନାହାନ୍ତି ଗାଁ ବିଲରେ ଦେଖିଥିବେ ଯୋଉ କଙ୍କଡା ମାଛ ବାଛ ରହୁଥିଲେ। ଆ ବର୍ଷା ଦିନେ କଣ କଙ୍କଡା ଫଙ୍କଡା ରହୁଥିଲେ, ଏବେ ଆଉ ରହୁଛନ୍ତି, ଦେଖିଛନ୍ତି?
ନାଇଁ।
କୀଟନାଶ ଔଷଧ ପଡୁଛି ସବୁ ମରି ଯାଉଛନ୍ତି।
ସବୁ ଉ ଔଷଧ ପକଉଛନ୍ତି
ଅଧିକା ଅମଳ ପାଇଁକିନା ସମସ୍ତେ ଇଏ କରୁଛନ୍ତି କଷ୍ଟ କମ କର କଷ୍ଟ ଅଧିକା କିଏ କରିବ ମାରି ଦଉଛନ୍ତି ଔଷଧ ମାରି ଦଉଛନ୍ତି। ସବୁ ଜୀବ ଦରକାର ସବୁ ମରିଯାଉଛନ୍ତି।
ଆମେ ବି ଏବେ ଯେତେ ସବୁ ପନିପରିବା ଖାଉଚନ୍ତି ଆମେ ସବୁ ସାର ଦିଆ ଖାଉଚନ୍ତି।
ସବୁ ସାରଦିଆ ଆମେ ଖାଉଛେ?
ଆଗୁରୁ ସମେସ୍ତେ ଦେଶୀ ଖାଇବା ଖାଉଥିଲେ।
ହଁ ହଁ।
ଏବେ ଦେଖୁନ ସବୁ କେତେ ରୋଗ ହେଇଯାଉଚି ଲୋକଙ୍କୁ।
ଏ ପ୍ରାୟେ ଖାଲି କ୍ୟାନ୍ସର ଏବେ ସମସ୍ତେ ପୀଡିତ ହଉଚ
ହୁଁ କେତେ ରୋଗ ରୋଗରେ ପୀଡିତ ହଉଛନ୍ତି।
ଏଗୁରା କମନ୍ ହେଇଗଲାଣି।
ହୁଁ ହୁଁ
କଣ କରିବା? କଲର ମିଶେଇ ଦଉଛନ୍ତି ମଝିରେ କଣ ବାହାରିଲା ପ୍ଲାଷ୍ଟିକ୍ ଭାତ ବାହାରିଲା ପ୍ଲାଷ୍ଟିକ୍ ଅଣ୍ଡା ବାହାରିଲା
ହଁ ଅଣ୍ଡା ବି ତ ସେମିତି ରବର ଟାଇପ୍ ର ସେଟା ହେଇଯାଉଛି।
ଆପଣ ଦେଖିଥିବେ ଆମର ଯୋଉ କେତେ ଘରୋଇ ସମସ୍ତେ ମାନେ ଯୋଉ କୃତ୍ରିମ ଉପାୟରେ ଔଷଧ ତିଆରି କରୁଛନ୍ତି କେମିକାଲ ମିଶେଇ ଦଉଛନ୍ତି ଔଷଧ। ଘରେ ବାହାରି ଥିବ କପ୍ସିିରପ ଟା ବାହାରା ଆଜି ଏଟା ବାହାରିଲା ସେ ଔଷଧ ଏଇ ଔଷଧ ସବୁ କେମିକାଲ କରିଦଉଛନ୍ତି ଏ ଥଣ୍ଡା ଫଣ୍ଡା ବାହାରୁଛି ଆମର କେତେ କେମିକାଲ୍
ହଁ
ହଁ ଥଣ୍ଡାଟା ତ ଦେହ ପାଇଁ ବହୁତ ଖରାପ।
ମେଡିସିନ୍ ଖାଇଲେ କଫ ବି ଜାକି ଦଉଛି।
ହୁଁ ହୁଁ
ହଁ ଛୁଆ ମାନଙ୍କ ପାଇଁ ମେଡ଼ିସିନ୍ ଏବେ ଦେଲାରୁ ଅଧିକ ଏଜ୍ ହେଇଗଳାକୁ ପୁଣି ଗ୍ୟାସ ନବାକୁ ପଡୁଛି।
ଗ୍ୟାସ୍ ଗୋଟେ କମନ୍ ହେଇଗଲାଣି ସମସ୍ତେ ଯାହାକୁ ପଚାରିବ ନା ମୋର ଗ୍ୟାସ୍ ହେଇଛି। କଣ ଟିକେ ଖାଇଦେଲେ ଗ୍ୟାସ୍ ହେଇଯାଉ କେ
ସେଟା କଉ ମାନେ ଏଇ ପନିପରିବା ଆମେ ତ ଏମିତି ଖାଉଛନ୍ତି ହେଲେ ହଉଛି ସେଟା କଣ ପାଇଁ?
ହୁଁ ସେଟା ଆମର ଯୋଉ ଔଷଧ ତା ଦେହରେ ପଡୁଛି ଆମର ପନିପରିବାର ଇଏରେ କି ତେଲ ଖାଉଛେ ସେଇଟା ଆମ ଦେହରେ ଠିକ ସେ ଇଏ ହଉନି। ଯାଉନି ତ ସେଥିପାଇଁ ସେଟା ଗୋଟେ ଗ୍ୟାସ୍ କରିଦଉଛି ଦେହେରେ ଗୋଟେ ଗ୍ୟାସ୍ କରିଦଉଛି ଆଉ।
ହଁ
ବହୁତ ପ୍ରକାର ଜିନିଷ ଅଛି ଯୋଉଟା କି ଆମ ଶରୀର ଭିତରେ ଜଣା ପଡୁନି ବହୁତ ସି ଲୋକ ଦେଖଥିବେ ଉପବାସ କରୁଥିବେ ଉପବାସ କଲେ ଖାଉନଥିବେ ଗୋଟେ ଗୋଟେ ଦିନ ଖାଉନଥିବେ ଧୀରେ ଧୀରେ ଅଟୋମେଟିକ ହେରା। ଗ୍ୟାସ ହେଇ ଯାଉଥିବ।
ହଁ ପରା ତାପରଦିନ ଯାହାବ ଖାଇଲେ ଦେହ କଣ ହେଇଯାଏ।
ଦେହ କଣ ହେଇଯିବ। ସତରେ କହିବାକୁ ଗଲେ ଆମେ ମାନେ ଗୋଟେ ଦିନ ଉପବାସ ରହିବା କଥା ମାସରେ ଗୋଟେ ଦିନ ଉପବାସ ରହିବା କଥା ହଜମ ଶକ୍ତି ଆମର ବଢିବ କିନ୍ତୁ ଯାଉନି ଏବେ ଦେହରେ ସେ ପୁରା ଆଉ।
ହଁ। ତେଲ ଜିନିଷ ତ ଏବେ ଆଉ ଖାଇ ହଉନି।
ହଁ ତେଲ ଜିନିଷ ତ ମେନ୍ ଏତେ ଦୂରେ ରହିବା କଥା। ଯୋଉ ବାହାରେ ମିଳୁଛି ଯୋଉ ମ୍ୟାଗି ବେ
ଏବେ ତ ଛୁଆ ମାନେ ସେଇଗୁଡ଼ା ଖାଲି ଖାଇବାକୁ ଇଚ୍ଛା।
ହଁ ହଁ ହେଇଗଲାଣି ସମାଜ ସେ ହେଇଗଲାଣି ନା।
ହଁ ଛୁଆଙ୍କୁ ଆଉ କିଛି ଭଲ ଲାଗୁନି ଛତୁଆ କି କଣ? ଖାଇବା। ନାଇଁ ଆମେ ମ୍ୟାଗି ଖାଇବୁ ଇପି ଖାଇବୁ।
ଛତୁଆ ଦେଖିଲେ ପିଲା ଏବେ ଡେଉଁଛନ୍ତି କିନ୍ତୁ ଛତୁଆ ଦେହ ପାଇଁ ବହୁତ ଭଲ।
ହଁ ଆଗରୁ ସବୁ ଖାଉଥିଲେ ମାଣ୍ଡିଆ ଖିରୀ।
ହୁଁ।
ସେ ସବୁ ଖାଉଥିଲେ ଆଉ ଏବେ ତ ସେଗୁଡା ଛୁଆ ଦେ ଅନଉ ନାହାନ୍ତି।
ଆମେ ତ ଆଜି ଆଜି ମୁଁ ତ ବଡ ହେଲାଣି ଆଜି ଆମେ ଛତୁଆଖାଉଛୁ।
ହଁ ଛତୁଆ ଖାଇଦେଲେ କିଛି ସମୟ
ହଁ ବହୁତ ସମୟ ତୁ ପେଟ ଭରିଯିବ ଆଉ। ଦୁଇରେ ସେଟା ଦେହ ପାଇଁ ବହୁତ
ହଁ ଗ୍ୟାସ୍ କିଛି ବି ହବନି ସବୁ ପ୍ରକାର ସେ ଭିଟାମିିନ ବି ସେ
ହୁଁ ସବୁ ଜିନିଷ ମିଶୁଛି ନା ଚୁଡା ମିଶୁଛି ମୁଢି ମିଶୁଛି ଗହମ ମିଶୁଛି। ଚ ମିସୁଚି ବାଦାମ କାଜୁ ଅମୁଲ ସବୁ ମିଶୁଛି। ଏବେ ଯେତେ ଦୂରେ ରହିବେ ଚିନି ଠାରୁ ଦୂରରେ ରହିବେ।
ହଁ ଏବେ ତ ସେ ସେଟ ଡାଇବେଟିସ୍ ପାଇଁ ଟିକେ ବହୁତ
ଦେହ ପାଇଁ ବହୁତ ଭଲ।
ହଁ।
ହଁ ଆମେ ସେଟା ଚିନି ଖାଉଛେ କିନ୍ତୁ ଚିନି ଅପେକ୍ଷା ଗୁଡ ଟା ବହୁତ ଭଲ।
ଡାଇବେଟିସ୍ ଲୋକ ମାନେେ ତ ଖାଉଛନ୍ତି ଗୁଡ। ଡକ୍ଟର କହୁଛନ୍ତି। ଗୁଡ଼ ଖାଅ।
ଗୁଡ ଗୁଡ ଟା ଭଲ ବା ଦେହ ପାଇଁ। ସୁଗାର୍ ଭଲ ନୁହଁ ଦେହ ପାଇଁ ଚିନି ଟା ଡାଇବେଟିସ ତ ଏବେ ସମସ୍ତଙ୍କ ଘରେ ଘରେ ଡାଇବେଟିସ୍। କନ ନା ଡାଇବେିଟିସ୍। ପଚିଶ ଛବିଶ ବର୍ଷରରେ ଦାଇବେଟିସ ହେଇାଉଛି।
ଭଲ ଲୋକ ତ ମେଡିକାଲ ଯାଇଥିନା ଟେଷ୍ଟ କର୍ ଦେଲାବେଳକୁ କିଛି ନା ଗୋଟେ ବାହାରିବ।
କିଛି ନା ଅଛି ତ ଭାବୁଚି। କଲେଷ୍ଟ୍ରୋଲ ବାହାରୁ ଡାଇବେଟିସ ବାହାରୁ ଯାହାହେଲେ ଗୋଟେ ବାହାରି ଯାଉଛି।
ହଁ ଅଁ। ତ ସେଇଟା ହାର୍ଟ ଚୋକ୍ ହେଇଯାଉଛି ଲୋକଙ୍କୁ।
ହଁ।
ସେଟା କହୁଛନ୍ତି କି କରୋନା ଇଞ୍ଜେକ୍ସନ ପାଇଁ ହଉଚି।
ହଁ ସେଇଟା ତ ମୁଁ ବି ଶୁଣିବାକୁ ପାଉଛି କିନ୍ତୁ ସେଇଟା କେତେ ଦୂର ସତ କେତେ ଦୂର ମି ଆଛ ସେଟା ତ ଆମେ କହିପାରିବା ନାହିଁ ହଁ। କରୋନା ଇଜେକସନ୍ ଯେତବେଳେ ଇଜେକସନ୍ ଯେ ଯେତେବେଳେ ନଥାନ୍ତେ ଆମେ ଆଣ୍ଟିବାୋଟିକ୍ ଆମ ଶରୀରରେ ନଥାନ୍ତା ଯେତେବେଳେ କରୋନା ରୋଗ ହେଇଥାନ୍ତା
ହୁଁ ସେଟା ହେଲାରୁ କହୁଛନ୍ତି କି ସେଥିପାଇଁ ହାର୍ଟଚୋକ୍।
ଆ ଟିକେ କଣ ହେଲେ କି ଥଣ୍ଡା ହେଲା ବେଳକୁ ଆ ମେଡିସିନ ଖାଉଛନ୍ତି। ଆମେ ଆଗରୁ କଣ ଖାଉଛୁ? ମହୁ ତୁଳସୀ।
ତୁଳସୀ ପତ୍ର ଏବେ ତ ନାହିଁ କଣ ଘରେ ମହୁ ନାହିଁ ତୁଳସୀ ନାହିଁ କିଛି ନାହିଁ ତୁଳସୀ ପତ୍ର ଖାଲି ମିଳୁଛି ନହେଲେ ମହୁ ଆଉ ନାହିଁ କୋଉଠି। ଏବେ ଆମେ ଗୋଟେ ରହୁ ଗୋଟେ ଜାଗାରେ ସେ ମାଲିକ ଗୋଟେ ମହୁ ଆଣିଥିଲେ ମହୁ ଦି ଦିନ ରଖିଲା ପରେ ସେ ଜଣା ପଡିଲା ସେ ଗୁଡ ବୋଲି। ଗୁଡ ପାଣି କରିକି ନା ମହୁ ଘରେ ଦେଇଛନ୍ତି ତାକୁ ବିକୁଛନ୍ତି ସବୁଆଡେ ତ ମିକସ ରହିଲା କୋଉ ଭରସାରେ କାହା ପାଖରୁ ଆଣିବେ। ହଉ ମ୍ୟାମ ଥ୍ୟାଙ୍କ ୟୁ ମ୍ୟାମ୍।
ଥ୍ୟାଙ୍କ ୟୁ।
ଧନ୍ୟବାଦ।